ଦିଦି ପ୍ରଣାମ। ହଁ ହଁ କ ମୁଁ ଆପଣଙ୍କୁ କଲ କରି ଥିଲି ଆଉ ଆପଣ ଉ ଉଠାଇଲେନି।
ଓ ହୋ ମୁଁ ଟିକେ ବ୍ୟସ୍ତଥିଲିତ।
ଆଚ୍ଛା ଆଚ୍ଛା।
ଆଉ ଏବେ ଫ୍ରି ଏବେ ଅଛନ୍ତି ଫାଙ୍କା?
ହଁ ହଁ ଅଛି ଆପଣ ଏବେ କଲେ ଆଉ ହଁ ଟିକ ଆଜ୍ଞା ହଁ ଶୁଭ ସନ୍ଧ୍ୟା। ଆଉ କଣ କରୁଚନ୍ତି?
ଏଇ ଏବେ ଛାତ ଉପରେ ଟିକେ ବୁଲୁଥିଲି ଆଉ।
ହଁ ହଁ ମୁଁ ବି ହଁ ମୁଁ ବି ସେୟା କରୁଛି ଆଉ। ଆଉ କଣ କରିବା। ଆଉ କଣ ବର୍ଷା ଫର୍ଷା ଆଜି ଅଛି?
ନାଇଁ କାଲି ପ୍ରବଳ ମାତ୍ରାରେ ବର୍ଷା ହୋଉଥିଲା ଆଜି ବର୍ଷା ନାହିଁ। ଆଜି ଟିକେ ପାଗ ଭଲ ଅଛି।
ହଁ ହଁ ହଁ ରଜପାଗ ରଜ ଗଲାପରେ ଦୋଉଛି ଆଉ।
ରଜରେ ବର୍ଷାହେଲା ଘଡଘଡି ବିଜୁଳି ଯୋଉ ହେଲା ଏତେ ଜୋର କିନ୍ତୁ ଏବେ ଟିକେ ପାଗଟା ରଜ ପାଗ କରିଛି।
ହୁଁ ହୁଁ ନାଇଁ ମୁଁ ଆପଣଙ୍କୁ କାହିଁ ଲ ହଁ କହୁନା।
ମୁଁ ଆପଣଙ୍କୁ କାହିଁ ଲଗେଇଥିଲିକି? ତ ଦେଖେ ଟିକେ ଆପଣ ଟିକେ ଭଲ ପରିଭ୍ରମଣ କରନ୍ତି। ଆପଣଙ୍କର ବନ୍ଧୁମାନଙ୍କ ସହିତ
ଆଜ୍ଞା।
ସେଥିପାଇଁ ଏଇ ପାଖ ଆଖ ଟିକେ କଣ କହିବେ ଟିକେ ଆମେ ଟିକେ ସାଙ୍ଗମାନେ ଭାବିଥିଲୁ ଟିକେ ବୁଲାବୁଲି କରିବାକୁ ଯାଇଥାନ୍ତି ତ।
ଓହୋ।
ପାଖ ହୋଉ ଦୂର ହୋଉ କଣ କହୁନାହାନ୍ତି ଟିକେ?
ଯିବାପାଇଁ?
ହଁ ହଁ।
ଆପଣତ ଭୁବନେଶ୍ୱର ପଳେଇବେ ନହଲେ ହେଲାକି?
ହଁ।
ଭୁବନେଶ୍ୱରରେତ ବହୁତ ପୁରା କଣ କହିଲ ଦେ ଦିକ୍ ହଁ ମନ୍ଦିର ମାଗି ମାଳିନୀ ସହର ବୋଲି କୁହାଯାଏ। ବୁଝିଲେ ନା। ଲିଙ୍ଗରାଜ ଠାରୁ ରାଜାରାଣୀ ମନ୍ଦିରଠାରୁ ଆରମ୍ଭ କରି
ହୁଁ ହୁଁ।
ସବୁଆଡେ ତୁ ଯୁଆଡେ ଯିବୁ ମନ୍ଦିର।
ହଁ। ଭୁବନେଶ୍ୱରରେ ଗୁଡାଏ ମନ୍ଦିର ମୁଁ ବି ଯାଇନାହିଁ ପ୍ରାୟ। ଖାଲି ରାମ ମନ୍ଦିର ଛାଡିଦେଲେ ଆଉ କୌଣସି ମନ୍ଦିର ଯାଇନାହିଁ।
ଆରାମ ସା ଆପଣ ଯାଇଁକି ବୁଲିପାରିବେ। ଆଉ ଗୋଟେ ଦିନରେ ବି ସରିବନି ମନ୍ଦିର ବୁଲିବା। ଆପଣଙ୍କୁ ଦି ଦିନି ତିନି ଦିନି ଲାଗିପାରେ।
ହଁ। ଆଚ୍ଛା ମୁଁ ଯଦି କେନ୍ଦ୍ରାପଡ଼ାରୁ ଯିବି ଟିକେ କହିଲେ ଭୁବନେଶ୍ୱର ମୁଁ କେମିତି କଣ ଯିବି?
ଆପଣ ପ୍ରଥମେ କୋଉଥିରେ ଆସିବାକୁ ଚାହୁଁଛନ୍ତି?
ଆମେ ଗୋଟେ ଗାଡି କରିଦବୁ ଭାବୁଚୁ ଚାରି ଚକିଆ ଯାନ ଗୋଟେ କରିଦବୁ। ଚାରି ପାଞ୍ଚ ଜଣ ସାଙ୍ଗ ଅଛନ୍ତି। ହଁ, ତ କେମିତି କୋଉ ବାଟ ଦେଇ ଗଲେ ଆମକୁ ଭଲ ହବ କୁହନ୍ତୁ।
ଆପଣ ଭୁବନେଶ୍ୱରରୁ ଚଣ୍ଡିଖୋଲ ରାସ୍ତା ଦେଇକି ଯାଇପାରିବେ। ଆଉ ତା ପୂର୍ବରୁ ବି କଣ କହିଲେ କଟକ ରାସ୍ତାରେ କଟକ ରାସ୍ତାରେ ବି ତମେ ଯାଇପାରିବେ। କେନ୍ଦ୍ରାପଡା କୁ ଆରାମ ସେ ସେପଟେ କମ୍ ରାସ୍ତା ହେଇପାରିବ।
ଅ ହଁ, ସେପଟ ସାଲେପୁର ଦେଇକି।
ଆଜ୍ଞା।
ଆଚ୍ଛା ଆଚ୍ଛା।
ସେଠି ବଲଦେବ, ବଲଦେବ ଜୀଉ ମନ୍ଦିର ଆରାମ ସେ ଦେଖିକି ଆସିପାରିବେ ଆଉ।
ହଁ। ଆଉ ଆପଣ ସବୁ କୁଆଡ଼େ ବୁଲାବୁଲି କରିଚନ୍ତି?
ହଁ ଯାଜପୁରରେ ବିରଜା ମାଙ୍କୁ ଦେଖା କରିପାରିବେ।
ହଁ। ଆପଣ କୁଆଡେ ବୁଲାବୁଲି କରିବାକୁ ଯାଇଚନ୍ତି?
ହଁ ମୁଁ ତ ପ୍ରାୟ ଯାଇଚି। ବିରଜା ଯାଇଚି। ଯୋଉ ବଲଦେବ ଜୀଉ ଯାଇଚି। ଆଉ ପୁରୀ ଯାଇଚି।
ଆଚ୍ଛା।
କପିଳାସ ଯାଇଚି।
ହୁଁ ହୁଁ।
ଆଉ ଛତିଆ ରେ ଜଗନ୍ନାଥଙ୍କ ମନ୍ଦିର ଯାଇଚି।
ହୁଁ ହୁଁ।
ଆପଣ କୁଆଡେ କୁଆଡେ ଯାଇଚନ୍ତି?
ମୁଁ ଆପଣ ଯୋଉ କହିଲେ ସବୁ ଯାଇଚି। କ କପିଳାସ ଯାଇନି ବୋଧେ। ଯାଇନି ନା ନା। ଯାଇନି ଆଉ ଭୁବନେଶ୍ଵର କୌଣସି ମନ୍ଦିର। ହଁ ଆଉ ଗୋଟେ କଥା ପଚାରୁଥିଲି ଆପଣ ଯୋଉ ସ୍କୁଲରେ ନାହାଁନ୍ତି ନା
ଆଜ୍ଞା।
ସେଇ ସ୍କୁଲରେ ଟିକେ ଆମ ଝିଅର ଆଡ଼ମିସନ୍ କରେଇଥାନ୍ତି ଯାଇଁ।
ଅ ହୋ। ହଁ ଆସନ୍ତୁ ନିହାତି। ଆଡମିସନ୍ ତ ଆମର ଆରମ୍ଭ ହେଇଗଲାଣି। ଆରମ୍ଭ ହେଇଯାଇଥିଲା। ଏବେ ନୂଆ ଏ ଷ୍ଟାର୍ଟ ହେଇଯାଇଚି। ଯୋଉମାନେ କରିନାହାନ୍ତି ଏବେ ବି କରୁଛନ୍ତି।
ହୁଁ ହୁଁ। ହଁ ହଁ। ନାଇଁ ଆପଣ ଟିକେ ଟିଉ ଟିଉସନ୍ ଫିଉସନ୍ ଦେଲେ ଟିକେ ଭଲ ହୁଅନ୍ତା।
ହଉ ଆସନ୍ତୁ ଆପଣ ମୋତେ ମୁଁ ଫାଙ୍କା ଟାଇମ୍ ରେ ମୁଁ ପଢେଇ ଦେବି ଆଉ।
ହଁ ହଁ ଟିକେ ତାର ଟିକେ ଗଣିତ ବିଷୟରେ ଟିକେ ସିଏ ଦୁର୍ବଳ ଅଛି ତ।
ଆଜ୍ଞା।
ହଁ ମୁଁ ଭାବୁଥିଲି ଆପଣଙ୍କ ସ୍କୁଲରେ ତାକୁ ଦାଖଲ କରିଦେଲେ ଆପଣ ଟିକେ ତାକୁ ଗଣିତ ଟିକେ ଦେଖିଦେବେ ଆଉ।
ହଁ ହଁ ନିହାତି ମୁଁ ଦେଖିଦେବି ଆପଣ ଆଣିକି ଛାଡ଼ନ୍ତୁ ମୁଁ ନିହାତି ଦେଖିଦେବି।
ଆଉ କଣ କେତେ ରହୁଚି ଆମର ଜମା କେତେ ରହୁଚି ପ୍ରଥମେ ଯୋଉ ଦାଖଲ ନେବେ। ମାସକୁ କେତେ କଣ ରହୁଚି ଟିକେ କହୁନାହାନ୍ତି।
ସ୍କୁଲ ର।
ଆଜ୍ଞା।
ସ୍କୁଲ ଏବେ ରହୁଚି ତାର କୋଉ ଶ୍ରେଣୀରେ ସେ ପଢୁଛନ୍ତି।
ଆ ସିଏ ତୃତୀୟ ଆଉ।
ତୃତୀୟରେ ଆମର ରହୁଚି ଏବେ ବାରଶହ ପଇଁଚାଳିଶ ରହୁଚି।
ଆଚ୍ଛା ଆଉ ମାସକୁ କେତେ ନେବେ?
ହଁ ମାସକୁ ତ ବାରଶହ ପଇଁଚାଳିଶ ଆମର ରହୁଚି।
ଆଚ୍ଛା ନାଇଁ ନାଇଁ ପ୍ର ଆଚ୍ଛା ପ୍ରଥମେ ଦାଖଲ ଯୋଉ କରୁଥିବେ ଗୋଟେ ଅଲଗା ଫିସ୍ ନଉନାହାନ୍ତି କିଛି?
ହଁ ହଁ ପ୍ରଥମ ଦାଖଲ ନିଆ ହଉଚି ଚାରି ହଜାର ପାଶହ।
ଆଚ୍ଛା ଆଚ୍ଛା। ଆଉ କଣ ବହିପତ୍ର ସ୍କୁଲ ଦେବେ କି ଯୋଉ ସ୍କୁଲର ଯୋଉ ଇଏ
ସେ ବହି ପତ୍ର ସ୍କୁଲ ରୁ ଦିଆଯାଉଛି।
ଆଛା ଆଉ ଭଲ ହେଲା ଆଉ ମୁଁ ସେଥିପ୍ରତି ବି ଟିକେ ହଁ ଚିନ୍ତିତ ଥିଲି। ଆଚ୍ଛା ଆଚ୍ଛା। ନାଇଁ ନୂଆ ଜାଗା ମୁଁ ଟିକେ ଚିନ୍ତିତ ଥିଲି କଣ କୋଉଠି କେମିତି କରିବି ସେଥିପାଇଁ ମୁଁ କହିଲେ ଆପଣଙ୍କୁ ଯୋଗାଯୋଗ କରିବି ଆଉ।
ହଁ ନିହାନ୍ତି ନିହାନ୍ତି। ଆପଣ ଆସନ୍ତୁ ମୁଁ ଆପଣଙ୍କୁ ସବୁ କହିଦେବି ଆଉ କୋଉଠି କଣ ହୋଉଚି ଆଉ।
ହଁ।
ଆପଣ ଆସିଲା ବେଳେ ମତେ ଫୋନ କରିକି ଆସିବେ ଆଉ।
ହଁ ହଁ ନିଶ୍ଚିତ ରୂପେ ଆଉ ଆପ ଆପଣଙ୍କର ପୁଅ ଝିଅ କୋଉ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି?
ମୋ ପୁଅ ଝିଅ ସପ୍ତମ ଅଷ୍ଟମ ରେ ପଢିଲେଣି।
ଏତେ ବଡ଼ ହେଇଗଲେଣି।
ଆଜ୍ଞା।
ଓହୋ। ଯାହା ହଉ ସିଏ ଭଲ ଦିଦି ଛୁଆ ତ ଭଲ ପଢୁଥିବେ ଭଲ ଏ ତାଙ୍କର ଭଲ ସଂସ୍କାର ଶିଖିିତେ ସେମାନେ।
ହଁ ଆପଣ ତାଙ୍କ ସହିତ କଥା ହେଲା ପରେ ଜାଣିପାରିବେ।
ନାଇଁ ଗତ ଥର ଭେଟିଥିଲି ନା ଛୁଟିରେ। ମନେ ଅଛି ମୋର ହଁ ଟିକେ ଛୋଟ ଛୋଟ ହେଇତ ଏବେ ବଡ ହେଇଯିବେନି ଆଉ।
ହଁ ସେ ଆଉ ଟିକେ ବଡ ହେଇଗଲେଣି ଆଉ।
ହଁ। ଆଉ କଣ ଦେଇଛନ୍ତି ସବୁ ସେମାନେ ପରୀକ୍ଷା କଣ ଦେଉଛନ୍ତି? ପ୍ରତିଯୋଗିତା ପରୀକ୍ଷା କଣ ନବୋଦୟ। କି ପଠାଣି ସାମନ୍ତ କିଛି।
ହଁ ହଁ ସେ ସବୁଥିରେ ଅଛନ୍ତି।
ଆଚ୍ଛା।
ସବୁଥିରେ ବି ପାଇଚନ୍ତି ଆଉ।
ହଁ ସେ ଭଲ ପଢ଼ୁଚନ୍ତି ଆଉ ପାଇବେନି।
ଆଜ୍ଞା।
ଆଉ କଣ କୁହନ୍ତୁ?
ଏବେ ଆସିଲେ ତାଙ୍କ ସହିତ ତମର ଦେଖା କରାଇଦେବି ନହେଲେ ଆଉ।
ହଁ ହଁ ନିଶ୍ଚିତ ରୂପେ ମୁଁ ତାଙ୍କୁ ଭେଟିବି ଆଉ।
ଆଜ୍ଞା ଆପଣ ଯୋଉ ଦିନ ଆସିବେ ମୋତେ ଫୋନ୍ କରିକି ଆସିବେ।
ହଁ ହଁ ଆପଣ ବ୍ୟସ୍ତ ଲୋକ ସ୍କୁଲ ଟ୍ୟଉସନରେ ବ୍ୟସ୍ତ ଥିବେ। ଆ ଫୋନ କରିକି ମୁଁ ଯିବି ଛୁଟି ଦିନ ଦେଖି ଆଉ।
ହଁ ହଁ ସ୍କୁଲେ ସ୍କୁଲ୍ ସମୟରେ ଆସିଲେ ମୁଁ ସ୍କୁଲରେ ଥିବି। ଯଦି ସ୍କ
ହଁ ହଁ ସ୍କୁଲ ସମୟରେ ଗଲେ ବି ହଁ ମୁଁ ସେଇଦିନ ଦାଖଲ କରେଇଦେବି ଆଉ।
ହଁ ନଲେ ବି ଯଦି ଆପଣଙ୍କୁ ସମୟ ନ ମିଳେ ତାହେଲେ ଘରକୁ ପଳେଇ ଆସିବେ ନା ହେଲେ ମୁଁ କରିଦେଲି ସ୍କୁଲରେ ଯାଇଁକି ଆଉ।
ଆଜ୍ଞା ଆଜ୍ଞା। ହଁ ହଁ ଆଉ କଣ କହୁନାହାନ୍ତି ଆଉ କଣ ଖବର ସବୁ।
ହଁ ସବୁ ଭଲ ଖବର ଆଉ କଣ।
ଆଉ ଭଡ଼ା ଆଜ୍ଞା କୁହନ୍ତୁ କୁହନ୍ତୁ।
ଏ ଆପଣଙ୍କ ଗ୍ରାମ ଆଡେ ସବୁ ଭଲ ଠିକ ଠାକ ଚାଲିଛି ତ ନା ଆଉ କିଛି ଶୁ ଅସୁବିଧା ଅଛି କି?
ନାଇଁ ନାଇଁ କିଛି ଅସୁବିଧା ନାହିଁ ଆମର ଭଲ ଅଛି। ଏଇ ନଳକୂପ ନଥିଲା ଆମେ ଦରଖାସ୍ତ ଲେଖିଥିଲୁ ଆମର ଆ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ। ମଝିରେ ହଁ ଏବେ ଆଉ କିଛି ଅସୁବିଧା ନାହିଁ ପାନୀୟ ଜଳର।
ପାନୀୟ ଜଳର ଅସୁବିଧା ନାହିଁ ତମର ଯୋଉ ରାସ୍ତାର କଣ ଅସୁବିଧା ରହୁଥିଲା ବୋଲି କହୁଥିଲେ ମ
ସିଏ ଠିକ ହବ ନାଇଁ ଆଉ କାଇଁ ଦେଖା ଯାଉ ନାଇଁ ନାଇଁ ଏତେ ବର୍ଷ ହେଲାଣି ମୁଁ ତ ଦେଖୁଚି ମୋ ପିଲାଦିନୁ ଆଉ। କାଉଁ କିଛି କେହି ପଦକ୍ଷେପ ନେଉନାହାନ୍ତି।
କଣ ତ କୁହନ୍ତି ଯୋଉ ବର୍ଷା ଦିନ ହେଲେ ଆପଣଙ୍କ ଗାଁ ରେ କଣ ଡଙ୍ଗା ଚାଲେ ବୋଲି। କି ଆଉ ଏବେ ସେ ସୁବିଧା ହେଲାଣି ନା ସେମିତି ଅଛି।
ନାଇଁ ନାଇଁ ସେଇ ଡଙ୍ଗା ଚାଲୁଚି। ତା ସହିତ ମୋଟା କାଦୁଅ ବି ଚାଲୁଚି। ବହଳିଆ କାଦୁଅ।
ହଁ ଆପଣ ବି କହୁଥିଲେ ମଝିରେ କଣ କହିଲେ ଯୋଉ ଗାଡି ବି ଖରାପ ହେଇଯାଉଚି ଆପଣଙ୍କର ସବୁ କାଦୁଅ ହରିକା ଲାଗିକି।
ହଁ ହଁ ଆପ ଣ ମନ୍ଦିରେ କେତେ ହଇରାଣ ହେଇନଥିଲେ ନା। ଆପଣଙ୍କର ଗାଡି ଚକା ହଁ ହଁ ହଁ। ହଁ ଆଉ ସିଏ କଣ କିଛି
ଟି ନେଇକି ଯିବାକୁ ମୋ ଇଚ୍ଛା ହଉନି ବର୍
ହଁ ହଁ ହଁ। ଆମେ କିଛି ବରିଷ୍ଠ ନାଗରିକ ସେଥିପ୍ରତି ଇଏ କରିଥିଲୁ ଯେ କାଇଁ କିଛି କିଛି ଫଳ ଦେଖାଉ ନାହିଁ ଆଉ କଣ କରିବ ଆଉ।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
ସମସ୍ତେ ନିଜ ନିଜ କାମରେ ବେସ୍ତ ଆଉ।
ତ ସମସ୍ତେ ଯଦି କିଛି କିଛି ସମୟ ବାହାର କରିକି ଏ ସବୁ ଅସୁବିଧା ଦୂର କରନ୍ତେ। ତାହେଲେ ଟିକେ ଭଲ ହୁଅନ୍ତା।
ହଁ। ଆଉ ଆର କ୍ଷଣ ସ୍ଥାୟୀ କଲେ କିଛି ଲାଭ ନାହିଁ। ହଁ ତାକୁ ହଁ ଇଏ ପୁରା ସମ୍ପୂର୍ଣ୍ଣ ଠିକ୍ କରିବାକୁ ପଡ଼ିବ ସେ ସମସ୍ୟାକୁ ଆଉ।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
ଆଉ କଣ ସନ୍ଧ୍ୟା ସନ୍ଧ୍ୟା ଦେବେନି କି?
ହଁ ସନ୍ଧ୍ୟା ଦିଆ ସରିଲାଣି।
ଆଚ୍ଛା ଆଚ୍ଛା। ଆଉ ନାଇଁ ସନ୍ଧ୍ୟା ଦିଆ ହେଇନି ଆଉ।
ଆପଣ ଯିବେ ଏବେ ଦେବାକୁ ନାଇଁ, ଆପଣଙ୍କର ମୂଲ୍ୟବାନ ସମୟ ଆପଣ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଜ୍ଞା ହଉ ରଖୁଛି, ଆପଣ ସନ୍ଧ୍ୟା ଦେଇ ସାରିଲା ପରେ ଯଦି କେ କିଛି ବି ଦରକାର ପଡେ ମୋ ପାଖକୁ, ପୁଣି ଫୋନ କରିବେ ଆଉ।
ହଁ ହଁ ଠିକ୍ ନିଶ୍ଚିତ।
ଆଜ୍ଞା। ରଖୁଛି?
ଆଜ୍ଞା ଆଜ୍ଞା, ହଉ।
ଆଜ୍ଞା, ନମସ୍କାର।
ହଁ ହଁ, ନମସ୍କାର।